ନମସ୍କାର ଆଜ୍ଞା। ହଁ ମୁଁ କହିଲି କଣ ଚିଡ ସିଡିଆ ଲାଗିଲା ଆଜି?
ଆଜି ସତରେ ଆଜି ଦିନଟା ମୁଁ ସକାଳୁ କାଆ ମୁହଁ ଛାଇଁ ଅନେଇଥିଲି
ହୁଁ।
କୁହନି ଆଜି ଦିନ ସାରା ଗୋଟେ ଉଁ, ଭାରି ବେକାର ବେକାର ଗଲା ଆଉ। ଚିଡ ଚିଡା ଲାଗିଲା ଏକରେ ଶୁଆ ଶୁଇ ନାଇ। ଏ ଗୋଟେ ଲୋକଟା ଆସିଥିଲା କଣ କହିଲ ମୋତେ ପଚାରୁଚି ଭାଇ ତୋମର ଉଁ, ମୋର ତ ଦିଟା ଦୋକାନ ଅଛି ଏ ଏପଟ ସେପଟେ କୋଉ ପଟେ ଦେଲେ ଭଲ ହବ? ମୁଁ କହିଲି କି କଥା ତୋମେ ଜାଣି ଥିବ ତୋମର କୋଉପଟେ ଭଲ ବେପାର ହଉଥିବ ସେଇ ବିଷୟ, ତୋମେ ଜାଣିଥିବ ତୋମ ତୋମ କୋଉପଟେ ଆସିକି ବେପାର କରିବ? ସେ କହୁଚି ଆ, ତୋମେ କହୁନ, ମୁଁ ଯଦିଷମୁଁ କହିଲେ କଣ ହବ? ଏ ମୁଁ କହିଲେ କଣ ହବ ତୋମେ ଥୋଡିନା ତୋମର ସେପଟେ ଯଦି ଭଲ ବେପାର ହଉଥିବ, ଏପଟକୁ ଆସିି କାହିଁ ଖରା ବପାର ହବ, ମୋତେ ଫୁଣି କହିବ ଭାଇ ତୋମେ ପରା କହିଲେ ଏପଟକୁ ଆସିବାକୁ ଖରାପ ହେଇଗଲା ବେପାର ଫୁଣ ମୁଁ ସେ ଦାଇ କିଏ ନବ?
ହଁ।
ଲା ନାଇଁ ଏମିତି ଖାଲି ସେମିତି ଖାଲି କଇଆ କଥା ନା ଆଉ, ମୁଁ କହିଲି କଇଆ କଥା କଣ, ତୋମେ ଯଦି ତ ଧର ତୋମ ବେ ପାର ହେଲା ନାଇଁ, ତୋମେ ଆସିି ମୁଣହି ମୋତେ କଇବ କି ନାଇଁ ଏ
ଆରେ ସିଏ ଯୋଉ କହିଲା କହେ, ଆରେ ସିଏ ଯୋଉ କହିଲା କହିବା କଥା ଆଉ ତୋମେ କହିଲ କହିବା କଥା ନା ତୋମକୁ
ସେଇଠି କହିଥାନ୍ତି ଯେ ବୟସ୍କ ଲୋକଟା ତ ମୁଁ ସେ କହିପାଇଲିନି ବୁଝିଲ, ନଲେ ମୁଁ କହିଦେଇଥାନ୍ତି ତା ମୁହଁରେ, ସେଇ ଛାଡ ଏକରେ ଦୋକାନରେ ବଇଛି, ଏ ଦୋ- ଇଶୁ ଧୁଁ, ଦୋକାନା ଦୋ କାନେ ବସିଲା ପରେ କଣ ଗରାଖ ହଉଛି ଈଶ୍ୱର, ଏ ଈଶ୍ୱରକୁ ଯଦି ଏମିତିି ସେମିତି କହିଚ ଆଉ ଈଶ୍ୱର ଆସିବେ।
ନା ନା ଈଶ୍ ଈଶୁ ଈଶୁ ଈଶ୍ୱରଙ୍କୁ କଣ ଏମିତି କହିବ?
ନା।
ଭାବ ଭାଇ ଟିକେ ପଦାକୁ ଚାଲ ଏଠିକି ହେଟି ହେଟି ହେଠି ତ ଏ ଟିକେ ପଦାକୁ ଚାଲ, ତୋମ ମୁଁ ବୁଜ ବୁଜ ବୁ-ତ ତୋମ କୁ ଟିକେ ମୁଁ ବୁ ଟିକେ ବୁଝେଉଚି ସେ ବର ଗଛ ମୂଳକୁ ଚାଲ, ତୋମେ ତାକୁ ଏମତି କହିବ ନା ଆଉ। ବର ଗଛ ମୂଳକୁ ମୁଁ, ବରଗଛ ମୂଳକୁ ଚାଲ ଟିକେ ପେଣ୍ଟ ଖୋଲନ୍ତୁ। କହିବା କଥା ନା ଆଉ ବେ ଏ ଏନ୍ ଏ କଇ କଇଥାନ୍ତ ନା ଆଉ।
ଛାଡ ହବ ନେକ୍ସଟ୍ ଟାଇମ୍ ଆଉ ଯିଏ ମୋତେ ପଚାରିବ ଏମତିଆ କଥା, ମୁଁ ସେମତି କହିଦେବି ଆଉ, ତୋମ ତୋମ ଆଡଭାଇସ୍ ଫ- ଫଲୋ କରିବି ଆଉ। ହୁଁ, ହୁଁ, ହୁଁ, ହୁଁ, ହୁଁ। ଆଉ କଣ କଣ ତୋମର ଆଜି ତୋମ, ମୋ ଦିନ ଟା ଆଜି ଖରାପ ଯାଇ, ତୋମ ଦିନ ଆଜି କେମତି ଯାଇଛି?
ଆରେ ବିଶ୍ଵାସ କରିବ ନାଇ ଏ ଦି ଦିନି ହବ ବିଶ୍ଵାସ କରନା କାଲି ଗୋଟେ ଦିନ ପୁରା ବସି ବସି ଗଲି ଆଠେଣା ବି ବେପାର ହେଲାନି।
ସତରେ?
ଆଠେଣା ଆଠେଣା ବି ଛାଡ ଏକ ପଇସା ଗୋଟା ଥାଏ, ଏକ ପଇସା ବି ଆସିନି କାଲି। ଆଜି ବି ବସି ବସି ଯାଇଥାନ୍ତି ବୁଝିପାରୁଚ, ଆଜ ଆଜି ମାନେ ଆ ଆଜି ବସି ବସି ଯାଇଥାନ୍ତି ଗୋଟେ ଲୋକଟା କହିଲା ଗୋଟେ ଲୋକଟା କହିଲା। ଭାଇ ଓଁ ମୋର ଟଙ୍କା ଟା ପକେଇଦିଅ ଅରଜେଣ୍ଟ ଦରକାର ଅଛି ଅର୍ଜେଣ୍ଟ ମାନେ ଘଣ୍ଟାଏ ଭିତରେ ମୋର ଦରକାର। ମୁଁ କହିଲି, ଘଣ୍ଟାଏ ଭିତରେ ଭାଇ ହେଇପାରିବ ନାହିଁ‌। ଟିକେ ଟାଇମ ଦବା ପଡିବ ନା ସେ ସେଇଠୁ ସେଇଠୁ ସେ ହଁ, ତାପରେ ମୁଁ କହିଲି ଆଉ ତାପ ମୁଁହିଲି ତମର କୋଉ ମୋଡେଲ ଜାଣିଲ
ହୁଁ।
ହ ଏଉ ଯଉ କହିଲା ଏ ପନ୍ଦର ଏ ପନ୍ଦର ଯେମିତି କହିଛି, ମୁ ନାହିଁ ଡିସପ୍ଟା ଅଛି ମୋବାଇଲରେ। ନାଇଁ ପୁ ପକେଇଦବି କ ମ ଘଣ୍ଟାଏ କଣ ତ? ହଉ ଗୋଟେ ଡିସ୍ ପ୍ଲେ ଆଣି ରଖିଥିଲି ଆଗରୁ ଜାଣିଲ ପକେଇଲି। ସେଇ ସେଇ ସେଇଠୁ ସେ ସେଇଠୁ ସେ କହିଲା ଆଉ, ତମର ପକେଇ ଦିଅ ଆଉ ଭ ଘଣ୍ଟା ହେ କଣ ତମ ଅଧଘଣ୍ଟା ପକେଇ ଦେଇଦବି ହେଲା?
ହୁଁ।
ସେଠୁ ସେଠୁ ପକେଇଦେଲି ଆଉ ସେଇଥିରୁ ଯାହା ନିଜର ଲାଭ ଆଉ କଣ ଆଉ? ଏ ମାନେ ଆଜି ମାନେ ଦିନ ଯାକ ଭିତରେ ଗୋଟେ। ଗୋଟା ଡିସପ୍ଲେ ଗୋଟାଏ ଡିସପ୍ଲେ ଖାଲି ସେତିକି।
ଭଲ ଲାଗୁଛି ଯେ, ଦହିଟା ଟିକେ ଇଯାଇଛି କହିଲୁ ଟିକେ ଖଟାଆ ଲାଗୁଛି। ଦହି କହିଲା ସୁୁଲଇ ଇ ଫି ଖଟାଳିଆ କାହିଁଯିବ ଡେଟ୍ ତ ଅଛି ଖଟାଳିଆ ବେଶୀ ହେଇଯାଉଛି।
ଡେଟ୍ ଅଛି?
ମାନେ ମାନେ ଏକ୍ପାୟାର ହେଇନି ତେଇଶିତାରିଖ ଏକ୍ପାୟାର୍ ଲେଖିଥିଲା।
ହଁ ହଁ।
ଆଜି ହେଲାଣି କେତେ ତାରିଖ?
ଆଜିିବା ଆଜିିବା ବାଇଶି।
ଆଁ ସେଇ ଖଟାଳିଆ କାଇଁ ଲାଗୁଛି ଟିକେନାକୁ ଦହିଟା ତ।
ଆଉ ଖଟା ଟାତ ଥଣ୍ଡାରେ ଥୋଇ ନ ଥବ?
ଫ୍ରିଜ୍ ରେ ପୁରା ଡି ଫ୍ରିଜ୍ ରେ ରହୁଛି ପା।
ଡି ଫ୍ରିଜ ରେ ରଖୁଛ?
ହଁ।
ଡି ଫ୍ରିଜ୍ ଭିତରେ ପୁରା ବରଫ ହେଇଯାଉଛି?
ଡି ଫ୍ରିଜ ଏ ବେଶୀ ଚଲଉନୁ ମାନେ କ କହିିଲ, ଯେତିକି ବରଫ ହେଇଗଲା ପରେ ବନ୍ଦ କରିଦଉଛୁ।
ବରଫ ହେଇଗଲା ପରେ ବନ୍ଦ କରିଦଉଛ। ସେ ପୁଣି ପାଣି ହେଇଯାଉଛି? ଆଉ ଏମତି ହେଲେ ଖଟା ହବନି ଆ ଫ୍ରିଜରେ ରଖୁନ ଯେମିତି କନଷ୍ଟାଣ୍ଡ ଗୋଟେ। ସେଇ ଜିନିଷଟ ଟା ଥଣ୍ଡା ହେଇକି ପୁରା ରହିବ।
ଆରେ ସବୁ ଦେ ଦେ ଡିଫ୍ରିଜ ଯେତେବେଳେ ବନ୍ଦ ହୁଏ ସେତେ ତା ଭିତରେ ବି ଥଣ୍ଡା ରୁହେ।
ଅଣ୍ଡା ରୁହେ ମୁଁ କଣ ଜାଣି, ନାହିଁ ସେ ପାଣି ଧୀରେ ଧୀରେ ହବ।
ପାଣି ଓହୋ ଏ ଆପ ବରଫ ହେଇ ପାଣି ହେଇଗଲେ ଖରାପେ?
ଆଉ ଆଉ ବରଫ ହେଲେ ପାଣିରା ଖରାପ୍ ନୁହଁ। ଆରେ ତମେ ଗୋଟେ ତରୁଭୁଜ ଜାଇଁଲ
ହଁ।
ଗୋଟେ ତରଭୁଜ ଆଣ ଡି ଡିଫ୍ରିଜ ଭିତରେ ପୁରେଇବ। ହେଲା ସେମିତି ଖୋଲା ପ ମାନେ ପୁରା ଗୋଟିଏ କିଛି କଟାକଟି ନାଇଁ।
ହଁ।
ସିଏ ତାହେଲେ ପୁରା ହାଡ ହେଇଯିବ ତାକୁ ପଦାକୁ ଆଣିକି ଥୋଇବ ସେ ତ ସେ ତରଭୁଜ ତମେ ଖାଇପାରିବନି ତା। ଆରେ ହାଡ ତ ହେଇଯିବ ଯିବ ହେଇଛୁ ସେତେବେଳେ ନରମ ହବନି। ବୁଝିପାରୁଛ, ସେ ନରମ ହବ ତା ଉପର ପୁରା ଯେମିତି ପମ ପମ୍ପ ବଲ ନୁହଁ। ସେଏ ପୁରା ତା ଭିତରେ ପୁରା ଖରାପ ହେଇଯିବ ତା ଭିତରେ ଯୋଉ ପୁରା ଯାଉ ଯାଉ ଟାଇପ ର ହେଇଯିବ।
ଏହେ।
ଗୋଟେ ଜିନଷ ବେଶୀ ଥଣ୍ଡା କରାଯାଏ ନାଇ, ବେଶୀ ଥଣ୍ଡା କଲା ମାନେ ଖରାପ। ଆମର ଯୋଉ ଲିକୁଇଡ୍ ନାଇଟ୍ରୋଜନ ଅଛି। ହେଲା, ସିଏ ପୁରା ଥଣ୍ଡା ବୁଝିପାରୁଛ ତା ତା ମାନେ ତା ଭିତରେ ତମେ ହାତଟା ବୁଡେଇବ ଜାଣିଲ, ତମେ ହାତଟା ବୁଡିବ ରଖିବ ସିଏ ପୁରା କଣ କହିଲ ବରଫରେ ପୁରା ଜମେଇ ଦବ, ଆଉ ସେଇ ହାତଟା ଗୁଟା ମାର୍ତୁଲ ରେ ଖାଲି ଜଷ୍ଟ୍ ଖାଲି ଠୁକେଇ ଦବ। ହେଲା, ସେ ହାତ ଜେ ମାନେ ଯେମିତି ଗୋଟେ କଣ କହିଲ ଏ ପଥର ଯେମିତି ଭାଙ୍ଗିଯାଏନି। ସେ ହାତ ପୁରା ପଶିବ ସେ ମାନେ ସେ ଭାଙ୍ଗି ଯିବ।
ସତରେ?
ଦି ଖଣ୍ଡ ହେଇଯିବ।
ସେ ଜିନିଷ ଅତି ଥଣ୍ଡା ଟା ଭଲ ନୁହଁ, ଅତି ଥଣ୍ଡା ଟା ଭଲ ନୁହଁ କି ଅତି ଗରମ ଟା ଭଲ ନୁହଁ। ମି-ମି-ମିଡିୟମ ଥଣ୍ଡା ଭିତରେ ରଖିବ। ଆଉ ଯୋଉ ଏ ଯୋଉ ଯୋଉମାନେ କ୍ଷୀର ଦହି ଯୋଉମାନେ ବିକୁଛନ୍ତି ସେମାନେ ଡିଫ୍ରିଜର ରଖୁ କି ସେ ଫ୍ରିଜରେ କାଇଁ ରଖୁଛନ୍ତି? ମାନେ ମୋର ସେ ଦହି ଡି ଆରେ ଡିଫ୍ରିଜରେ କଣ ରହୁଛି? ଆ ଡିଫ୍ରିଜରେ ରଖା ଯାଏ। ଡିଫ୍ରିଜରେ ସେ-ସେ-ସେ-ସେ ଜିନିଷ ଡିଫ୍ରିଜରେ ରଖାଯାଏନି ସେ ଜିନିଷ କେବଳ ଡ଼ି ମାନେ ଡିଫ୍ରିଜ ହୁଏ ଫୋଜେନ୍ ଜିନିଷ ଆମର ବଟର ହେଇଗଲା ଆଇସ୍କ୍ରିମ ହେଇଗଲା, ବୁଝିପାରୁଛ? ଜିନିଷ ସବୁ ମାନେ, ସେତେରେ ଭାଇ ରୁହେନି ସେ ସେଥିରେ, ଭାଇ ରୁହେନି ଯଉଟା ଇନଷ୍ଟାଣ୍ଟ ଦରକାର। ଥଣ୍ଡା ସେ ଡିଫ୍ରିଜ ଭିତରେ ପୁରାଜାଏ, ଆଉ ଯଉରା ଥଣ୍ଡା ମାନେ ମାନେ ଯୋଉ ନର୍ମାଲ ଯୋଉ କ୍ଷୀର, ଦହୀ ଗୁରା ଫ୍ରିଜରେ ରୁହେ ନା। ଭିତରେ କଣ ରୁହେ ଡିଫ୍ରିଜ୍, ନାଇ ସେରା ସବୁ ଫ୍ରିଜରେ ରୁହେ। ପ୍ରାୟ ଦୋକାନ ଯେତେ ଥିବ ସେ ସବୁ କଣ କହିଲ ଫ୍ରିଜରେ ରଖିଥିବେ, ମି ଦୋକାନ କୁ ଯିବ ସେରା ସବୁ କ୍ଷୀର ଦେଇ ସବୁ ଫ୍ରିଜ ରେ ରଖିଥିବ।
ସେ ପନିର ଫନିର ସବୁ ଡିପ ଫ୍ରିଜ ରେ ରହୁଛି ନା?
କାହାର?
ତାର ଡିପ ଫ୍ରିଜ୍ ନାହିଁ ବୋଧେ?
କାହାର ମି-ମିଟୁର, ମିଟୁର ମି-ମି-ମିଟୁର ଯୋଡାଏ ଡିପଫ୍ରିଜ୍।
ସେ କଣ କରୁଛି ଡିଫ୍ରିଜ ଭିତରେ ରଖିକି?
ଡିଫ୍ରିଜରେ ସବୁ ରହୁଛି କଣ କହିଲ, ଆମର ଛତୁ ରହୁଛି ମାନେ ଛ-ଛତୁ ନୁହଁ। ସବୁ ସବୁ ଆଇସ୍କ୍ରିମ ଆଇଟମ, ମାନେ ବଟର ମାନେ ବଟର ତ ପ୍ରାୟ ସବୁ ଯାଉ ମାନେ ଅ ଡିଫ୍ରିଜରେ ରଖୁଛୁ ସବୁ।
ଓହୋ।
ସବୁ ଯାକ ଯୋଉ ଗୁରା ବରଫ ଦରକାର, ମାନେ ଆମର ଜେମି ଯୋଉ ବରଫ ଦରକାରେ, ଆମର ଯୋଉ ଆମର ଯୋଉ ସଫଲ ମଟର ନୁହଁ।
ହଁ ହଁ ହଁ ମ ଗ୍ରୀନ୍ ମଟର ଟାକୁ ଫ୍ରିଜରେ ରଖି କରୁଛନ୍ତି କଣ ଗୋଟେ।
ସେଇରା ଫ୍ରିଜରେ ରଖିଲେ ଖରାପ ହେଇଯିବ, ସେରା ଡିଫ୍ରିଜରେ ପୁରା ବରଫର ପୁରା ଜମିକି ରହିବାକୁ ପଡିବ।
ଓ ସେ-ସେଇ ସେଇ ସେଇ ତାକୁ କୁହନ୍ତି ହଁ ସଫଲ ମଟର ତାକୁ କୁହନ୍ତି।
ତାର ଉପରେ ଯୋଡାଏ ଡିଫ୍ରଜ, ତଳେ ଯୋଡା ଡିଫ୍ରିଜ ଚାରିଟା ଡିଫ୍ରିଜ।
ତ ଉପରେ ତଜ୍ଞ ଦେଖିକୀ ଆଇଲ ତମେ ଯାଇଥିଲ କି ଉପରକୁ?
ସେଠି ଦୋକାନ କଣ ତ ମୁ ସେତି ସେଠି ମୋ ଦୋକାନ ତମେ ଦେଖିନ ବୋଧେ
ନାଇଁ ମୁଁ ଥରେ ଦିଥରେ ଯାଇଚି କିନ୍ତୁ ସେ ଦୋକାନ ତମ ଦୋକାନକୁ କେବେ ଯାଇନି ବୁଝିଲ ମୁଁ ତମକୁ ବି ଦେ କି ନିଜ ଦୋକାନୀ ତ ତମକୁ କେବେ ଦେଖିନି ବୁଝିଲ ମୁଁ ଯାଏ ପରିବା ଫରିବା ପରିବା ଫରିବା ପାଇଁ ଯାଏ ସେଇ ସେଇ ଦୋକାନକୁ ମିଟୁ ପରିବା ଦୋକାନକୁ କିନ୍ତୁ ତମକୁ କେବେ ଦେଖିନି।
ସେ ତଳେ ଯୋଉରା ଡିସଗ୍ରୀନ କିଏ ସେ ଉପରେ ଗୋଟେ ଯିବାନମ ମାନେ ଯଉଟା ଏଇଟି ଫ୍ରି ଆଉ ଫ୍ରିଜ୍ କେତେଟା ଜାଣିଚ ପି ଫ୍ରିଜି ଫ୍ରିଜି ପ୍ରାୟ ଚାର ପାଞ୍ଚଟା ଖଣ୍ଡେ ଫ୍ରିଜି ତାର।
ନିଶା ଆଉ ଆଜି ଗୋଟେ କଣ ବ୍ରିଜ ବ୍ରିଜ ଉପରେ ଆକ୍ସିଡେଣ୍ଟ ହେଇଚି ଜାଣିଚ
ବ୍ରିଜ୍ ଉପରେ
ହୁଁ।
କଣ ହେଇଚି?
ଏ ଛାଡ ଆକ୍ସିଡେଣ୍ଟ କଥାରା ଗପନି ଭଲ
ହେ ଏମିତି ଅକ୍ଚୋଲି ହଁ ଅକ୍ଚୋଲି ଗାଡି ଟା ସ୍ଲୋ ଚଲେଇବା କଥା ବୁଝିପାରୁଚ।
ଏ ହଁ।
ଗା ଗାଡି ଟା ସ୍ଲୋ ଚଲେଇବା କଥା ଦଶ କୋଡିଏ ତିରିସି ରେ। ଦଶରେ ଚଲେଇଲେ ବି କିଛି ଅସୁବିଧା ନାହିଁ ଚଳିବ। ଶୁଣିପାରୁଚ ଦେ ଦେଖୁଚ ଏଡେ ବଡ ବ୍ରିଜ ଦଶ ପାଞ୍ଚ ରେ ଚଲେଇବ ନା ଆଉ।
ହେ ଛାଡ ସେ କଥା ଛାଡ।
ସେ ଦଶ ପାଞ୍ଚେ ଚଲେଇବ ନହେଲେ ଗାଡି ଟାକୁ। ଜଉ ଓହ୍ଲେଇକି ଗଡେଇ ଗଡେଇ ଯିବ ବ୍ରିଜ୍ ରେ ସେମିତି ଗଲେ ହଁ ଭଲ। ଜାଇଲ ସେମତି ହେଲା ଚଳିବ ଆଉ ହଁ। ପୁରୀ ଯିବା ଆଉ ପୁ ପୁରୀ ପୁରୀ ପୁରୀ ମୋର ଜବ ମାନେ ମନ ଏତେ ଛାଡି ଯାଇଚି ଯାଇଲ ପୁରୀ ଏତେ ମୋର ମନ ଛାଡି ଯାଇଚି ଆଉ ମାନେ
ଏ ବର୍ଷ ଏ ଏଇ ବର୍ଷ ଏଇ ଯୋଉ ଏଇ ବ ବ ମତେ ଲାଗୁଚି ଏଇ ବ ଚବିଶ ପଚିଶ ବର୍ଷବଳୁ ମାନେ ଚବିଶ ଷ୍ଟାର୍ଟିଂ ରୁ ମ ମନ୍ଦିର ବହୁତ ଭିଡ ହଉଚି ଏକେରେ ଆଉ ନିୟମ କାନୁନ ଏଇଉରା ଯୋଉ ଏଇ ଯୋଉ ନିୟମ ଯୋଉ ମାନି ଯାଆନ୍ତି
ତଆ ଖୋଲା କଥା ମତେ ପୁରୀ ଯିବାକୁୁ ଇଛା ହଉନି।
କାହିଁକି ମତେ ତ ଭାରି ମନ ହଉଚି।
ଆ ତମୁକୁ ମନ ଆକ୍ଚୋଲୋ ମତେ ଆଉ ମାନେ ମାନେ ଇଚ୍ ଟୋଟାଲି ଇଛା ହଉନି। ମାନେ ମ ମାନେ ଯଦି ଯିବା କଣ କହିଲ ଯଦି ଯିବା ପୁରୀ ମନ୍ଦିର ତ ଫାଙ୍କା ସମୟରେ ଆମେ ଯେମ୍ ଯା ଯାଉ ସେ ସେଇ ଟାଇମରେ ଗଲେ ଭଲ ଲାଗିବ। ମତେ ଭିଡ ଭିଡକୁ ଟୋଟଲି ବିଲୁକୁଲ ପସନ୍ଦ ଲାଗୁନି ବର୍ତ୍ତମାନ। ଏ ସେମତିରେ ତମକୁ ଡିପ୍ରେସନ ଭିତରେ ରହୁଚି ବୁଝିପାରୁଚ।
କାଇଁ ଏତେ ଡିପ୍ରେସନ ରହୁଚ ସେ ଯୋଉ ଯୋଉ ଯୋଉ ଯୋଗ ଟା କହିଥିଲି କହିବାକୁ କ କରୁଥିଲ
ଆକ୍ଚୋଲି ମୁଁ ଗୋଟେ ମେଡିସିନ ଆଣିଥିଲି ଜାଣିଚ ଗୋଟେ ମୁ ଏ ଉଁ ଜଳର ବାରାଇଟ ଟା କାହାର ୱାଲ? ଗୋଟେ ମେଡିସିନ ସେ ମେଡିସିନ ବା ବାରେଆଟା କାର ବୁଆନି। ଯାଇଲ ସେ ସେ ମେଡିସିନ ତ ଖାଇବାକୁ ମୋର ମନ ପଡୁନି ମୁଁ ଯୋଗ କଣ କରିବି। ମାନେ ଭାଇ ଭା ଭା ମାନେ ଭାବ ଟିକେ।
କୋଉ ଭଳିିଆ ଡିପ୍ରେସନ ନା କୋଉ ଭଳିିଆ ଡିପ୍ରେସନ ଯେ ମେ ମେଡିସିନ୍ ଖାଇବାକୁ ମନେ ପଡୁନି।
ସୁନ ମାନେ ଖାଲି ଦି ଡ୍ରପ୍ ଦି ଡ୍ରପ ପୁଣି ଦି ଦିନକୁ ଥରେ। ଭାବୁ ଭାବୁ ଥାଅ ଟିକେ ଦିର୍ ଦିନକୁ ଥରେ ସେ ଗୋଟାଏ ଦିନ ଭିତରେ ହିଁ ମୋ ମନ ପକେଇ ପାରୁନାହିଁ ଯେ ମେଡ଼ିସିନ ଖାଇବାର ଅଛି ମୋର। ଭାବ ଟିକେ କୋଉ ଭଳିଆ ମାରେ ମୋର ଭୁଲା ରୋଗ ଅଛି।
ଆଉ ତାହେଲେ ତମ ଗୋଟେ କାମ କର ଇଏ ଯୋଉ ଇଏ ଯୋଗ ପ୍ରାଣାୟାମ କର ପ୍ରାଣାୟାମ କର ଏଇ ଯିବ ସବୁ ମନ ରହିବ ଠିକ୍ ଠାକ ରହିବ ମନ ସ ଶାନ୍ତ ରହିବ ଏକେ ରେ ମନ ସବୁ ଜିନିଷ ରହିବ।
ପ୍ରାଣାୟାମ କଲେ ମୋର ବା ମୋର ମାନେ ଚତୁର୍ଭୁଜରେ ମାନେ ଚ ଚାରି ପାର୍ଶ୍ଵରେ ମୋର ଖାଲି ପୋବ୍ଲେମ୍ ଘେରି ହେଇକି ଅଛି। କଣ କରିବି ମୁ ସବୁଆଡ଼ୁ ଟେନସନ୍।
ସବୁ ସବୁ ସ ଦେଖ ସବୁ ପୋବ୍ଲେମ୍ କୁ ଇଏ ଗୋଟେ ଗୋଟେ ଖାତାରେ ନୋଟ କରି ରଖ ବୁଝିଲ। ଗୋଟେ ଗୋଟେ ମତେ ଗୋଟେ ବି ଦେଖୁଥିଲି ମୁଁ ଗୋଟେ ଭିଡ଼ିଓ ସେ ଗୋଟେ ଲୋକଟା କହିଲା ବୁଝିଲ। ଜୁଲୁ ଆଉ ଟିକେ ରହିଯା ମୁ ଫୋନ କରୁଛି ରହିଥା ଆଉ ଟିକେ।
ଗରମ ହବ।